ହୁଁ
ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ। ବୋହୁତ୍ କଷ୍ଟରେ ଲାଗିଲା ଲାଗିଲା।
ହାଲୋ।
ହଁ।
ହାଲୋ।
ହଁ ହାଲୋ।
ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ। ଶୁଭା ହ ଶୁଭା ଯାଉଛି ତ?
ହଁ ଶୁଭା ଯାଉଛି କହୁନା ସବୁ ଶୁଭୁଛି କୁହନ୍ତୁ।
ମାନେ ମୁଁ ଲଗଉଥିଲି ସେ ଲାଗୁନଥିଲା, ମାନେ କିଛି ଟାଇମ୍ ପରେ ଏବେ ଲାଗିଲା ଆଉ।
ହଁ ମୁଁ ଯୋଉଟା କହିଲାଠୁ ଲାଗିଲା ବୋଧେ। ସେମତି କଲ ବୋଧେ ଆଉ ନା କି?
ମୁଁ ରିଫ୍ରେସ୍ ମାରିଥିଲି। ରିଫ୍ରେଶ୍ ମାରିଚି, ବୋହୁତ୍ ତାପରେ ଯାଇକି ଆଇଲା ଆଉ।
ଓହୋ।
ଆଉ କାଠ ଫାଠ ଚିରୁଥିଲ ସବୁ କାମ ସଇଲା?
ହଁ କାମ ଫାମ ସବୁ ସରି ଯାଇଛି, ଏଇ ବସିକି କ କଥା ହଉଥିଲି ଜଣଙ୍କ ସହିତ, ଭାଇଙ୍କ ସହିତ ତ।
ଓହୋ। ଆ କେତେ ଟା ହେଇଛି ତମର?
ମୋର ତ ଆହୁରି ଅଛି। ପୁରଣ ହେଇନି।
ଅ ମାନେ କେତେଟା ହେଇଛି ସତ କୋଡିଏଟା ଉପରେ ହେଇଯାଇଛି?
ହୁଁ କୋଡ଼ିଏଟା ପରେ ହେଇଯାଇଛି।
ମୁଁ ଦିନ ସାରା ଖାଲି ଆଜି କାମ, ମାନେ ରବିବାର ଥିଲା ତ ଘରେ ଯେତେ କାମ ସବୁ କଲି। ସକାଳୁ ଫାଙ୍କା ପାଉନଥିଲି, ରାତିରେ ଫାଙ୍କା ହେବି। ଏବେ ଟିକେ ଫାଙ୍କା ଅଛି। ଆଉ ରାତିରେ କଥା ହେବା ଆଉ। ରାତିରେ ପୁରା ଫ୍ରି ହେଇଯିବି ଆଉ।
ହଁ ଏଇନା ତମେ ଗୋଟେ କରିଦିଅ, ମୁଁ ଗୋଟେ କରିଦେବି ବୁଝିଲ କି, ତାପରେ ରା ତିରେ, ତମର ଯେତୁଟା କମ୍ପ୍ଲିଟ୍ ହେବା ଯାଙ୍କେ ମୋ ପାଖରେ ତୁମ ଯେତୁଟା ଥିବ କରିବା ପାଇଁ
ହୁଁ।
ତମେ ପୁରା ଫାଷ୍ଟ୍ ରୁ ଲାଷ୍ଟ୍ ଯାଏ କରିସାରିବା ତାପରେ ଲେଖିବା।
ତମର ହେଇଚି ବଧେ, ୟା ପରେ ମୁଁ ତମ ତମେ ମତେ ଲଗେଇବ ତମର ଚାରିଟା ହେଇଯିବ ବଧେ?
କାହାର ହେଇଯିବ?
ତମର, ଚାରିଟା ମୋ ସହିତ ଚାରିଟା ହେଇଯିବନି?
ହଁ କେଜାଣି, ସକାଳେ ଆମେ କେତେ କେତେଟା କଥା ହେଇଥିଲେ କି?
ସକାଳେ ତମେ ଦୂଇଟା କରିଥିଲ, ମୁଁ ଗୋଟେ କରିଥିଲି। ଆଉ କାଲି ଗୋଟେ କରିଥିଲ। ଫାଷ୍ଟ୍ ଆପଣ ମାନେ ତମେ କଲ୍ କରିଥିଲ ତାପରେ ମୁଁ କଲ୍ କରିଥିଲି। ଏ ପଣି ତମେ ପୁଣି ତମେ କରିଥିଲ, ମୁଁ କହିଥିଲି ମୁଁ ପୂଜାଦବାକୁ ଯାଉଛି ଆଉ।
ଆଜି ଆଜି ମୁଁ ଦିଟା କରିଥିଲି ସକାଳେ ବୋଧେ।
ହୁଁ ଦୂଇଟା ମୁଁ ଗୋଟେ କରିଥିଲି। ଆଉ ଏଇନା ତ ମୁଁ ଗୋଟେ କଲି ମୋର ଦିଇଟା ହେଲା ତମର ତିନିଟା ହେଇଛି ଆଉ।
ଦେଖଉଚି କେତେ କଣ ଆସୁଚି ବାଲାନ୍ସଟା ଦେଖଉଚି ନା ଦେଖଉନି?
ଏବେ ଦେଖେଇବନି ମାନେ ତମର ଏକାଥର ହବ ଯୋଉ ଦିନ ବାଲାନ୍ସ ଆସିବ ସେଇଦିନ ଏକାଥର ଦେଖେଇବ। ଦେଖିବ କେତେଟଙ୍କା ଆସିଚି ଆଉ ମାନେ ଯୋଉଦିନ ନା ଯୋଉ ଦିନ ବାଲାନ୍ସ ଆସେ ସେଇଦିନ ଦେଖିବ ତମର ପଇସା କେତେ ଆସିଚି। ସେଇଦିନ ଦେଖିବ ଏବେ ଦେଖଉନି ଏବେ ଖାଲି ଦେଖଉଚି ତମର କେତେ ଟାଇମ କ କଥା ହେଇଚ ସେଇଗୁଡା ଦେଖଉଚି ଆଉ ବାଲାନ୍ସଟା ଯୋଉଦିନ ପ ହୁଁ ସମସ୍ତଙ୍କ ସେଇଆ ଦେଖେଇବ ଏବେ ଯୋଉ କଥା ହଉଚନ୍ତି ଆଉ ଯୋଉ ଦିନ ପଇସା ଆସିବ ସେଇଦିନ ମାନେ ତମର ଦେଖ୍ ଦେଖିବ ଆଉ ମାନେ କେତେ କଣ ଆସିଚି ଆଉ।
ଓହୋ।
ମୁଁ ତ ସେଇଟା କହୁଚି ଏବେ ଦେଖଉନି କେତେ କଣ ଆସିଚି ଏବେ ଦେଖେଇବନି ସେଇଟା ଏକାଥରେ ଯୋଉଦିନ ପଇସା ଆସିବ ସେଇଦିନ ଦେଖେଇବ କୋଉ କଥାରେ କେତେ ଟଙ୍କା ପାଇଲ? କୋଉଟା କାଟିଲା ସେଇଟା ସେଇଦିନ ଦେଖେଇବ ଆଉ।
ଉଁ ହଁ।
ଆଉ କଣ ଖାଇଚ କଣ?
ଏଇ ଭାତ ଖାଇଥିଲି ଭାତ ଖାଇକି ଆସିକି ଇଆଡେ ତୋଟା ଆଡେ ବସିକି କଥା ହଉଚି। ଆଉ କେମିତି ତମେ କଣ ଦେହ ପା ଭଲ ଅଛି?
ହଁ ମଁ ତ ଭଲ ଅଛି ମାନେ ଭାତ ଖାଇଥିଲ ସେ କଣ ଦେଇକି ହେଇଥିଲ ଭାତ ତ ସମସ୍ତେ ଖାଆନ୍ତି।
ଭାତ ଖାଇଥିଲି। ଆଉ ସୋୟାବିନ ତରକାରୀ ହେଇଥିଲା। ପୋଟଳ ଆଳୁ ଭଜା ହେଇଥିଲା।
ଆଉ ମିଚର ପିଆ ମିଚର ପିଆଜ ବଡି ଚୁରା ହେଇଥିଲା। ତାକୁ ଗୋଟେ ଦଳା ଦଳି ହେଇକିନା ଖିଆ ହେଇଥିଲା, ଆଉ ତା ସହିତ ଆମ୍ବ୍ ବ
ଆଇଁଶ ହେଇନି ଆଜି?
ଆଇଁଶ ଦିନରେ ମନ ହେଲେ କରୁ ଦିନ ହେଲେ ଦିନରେ ଏଇଥିପାଇଁ କରୁନୁ କଣ ପାଇଁ ବାପା ହେଲେ କା ମାନେ କାମ ଫାମ କରି ଯାଆନ୍ତି ହେଲା।
ହୁଁ।
ଆମେ ଆଣି ଘରେ ଆଇଁଶ ଖାଇଦବା ବାପା ନଥିବେ ଆମେ ଖାଇଦବା ଭଲ ଲାଗିବ?
ଓହୋ ହଁ ହଁ ସେଇଟା ବି ଠିକ୍ କଥା।
ହଁ ଆମେ ଯାହା କରୁ ନାଇଟ୍ ରେ କରୁ ଆଉ ବାପା ଥିଲାବେଳେ ଢେର୍ କରୁ ଆଉ ଯଦି ବାଇଚାନ୍ସ ବାପା କୋଉଦିନ କହିକି ଯାଇଥିବେ ନାଁରେ ପିଲା ତମେ ଆଣିକରି ଖାଇ ଦେଇଥିବ ଅଁ ମୋ କଥା ଭାବିକି ଧରିବନି ତୁମେ ଖାଇଦବ ଆଣି କରିକି ଆମେ ଆଣିକି କରିକି ଖାଉ ବାପାଙ୍କ ପାଇଁ ରଖିଦେବୁ।
ହଁ।
ଆଜି ତ ରବିବାର ଅଛି ଦେଖିବା ଆଉ ସନ୍ଧ୍ୟାବେେଳକୁ ଯିବା କଣ ଟିକେ ଆଣିଆ ଆଉ।
ଆ ତମେ କଣ ଖାଇଥିଲ?
ହଁ ଆମ ଘରେ ସେ ହେଇଥିଲା ଭାତ ମାଛ ହେଇଥିଲା ଆଉ ମାଉସୀ ଘରୁ ଦେଇ ଯାଇଥିଲା ତାଙ୍କ ଘର ମଟନ୍ ହେଇଥିଲା ସେ ଦେଇ ଯାଇଥିଲେ ସେଇଟା ଖାଇ ଦେଇଚି ଆଉ।
ଓହୋ ଖାଇଚ ତ ଆଉ ଆଉ କଣ ଯୋଉ କଣ ମାନେ ମାନେ ପ ଫସ୍ ମାନେ କଣ ଖାଇବାକୁ ଭଲ ଲାଗେ ଫଳମୂଳ ଉପରେ କଣ ଖାଇବାକୁ ଭଲ ଲାଗେ?
ଫଳ ଫଳ ଭିତରେ ମତେ କହିବାକୁ ଗଲେ ଫଳ ତ ଆମ୍ବ ହିଁ ଭଲ ଲାଗେ ମାନେ ଏତେ ଏବେ ଖାଉନି ଆମ ଗଛ ପୁରା ଗଛରେ ଏବେ ବି ଆମ୍ବ ଅଛି। ଗାଁରେ ସବୁ ଆମ୍ବ ମାନେ ଆମ ଗଛରେ ଏବେ ବି ଆମ୍ବ କଞ୍ଚା ଅଛି ପାଚିନି। ବହୁତ ଆମ୍ବ ମାନେ ପାଚିନି ଏବେ ବହୁତ ଆମ୍ବ କଞ୍ଚା ଅଛି। ସେ ଗୋଟେ ଏମିତି ଗଛ ସେଥିରେ ତିନି ପ୍ରକାର ଆମ୍ବ ହବ ସେଥି ଯୋଉ ଲାଲି ଆମ୍ବ ହବ ଆମ୍ ପୁରା ପୁରା ନହେଲେ ସେ ଗ୍ରୀନ୍ ହେଇଥିବ କିନ୍ତୁ ଧଳା ହେଇଯିବ ପାଚିଥିବ ଆଉ ଗୋଟେ ପୁରା ହଳଦିଆ ହବ ତିନି ପ୍ରକାର ଆମ୍ବ ସେଇ ଥାଏ ଗୋଟେ ଗଛରେ। ହୁଁ।
ଆଉ କଣ ମାନେ ପ ଏଇନା ୟା ପରେ କଣ ତମ ପର୍ବପର୍ବାଣୀ କଣ ଅଛି?
ଏବେ ତ ଗାଁରେ କିଛି ଏମିତି ନାହିଁ ରଥଯାତ୍ରା ହବ ଯଦି ଯିବା ଦେଖିବୁ। ଆଉ ସିଆଡେ ଗରମ ଫରମ ହଉଚି ନା?
ଗରମ ଭାଇ କାହିଁ କହୁଚ ଗରମ ତ ଏତେ ଗରମ ହଉଚି ଘରେ ବସିିହଉନି ଆସି ପଦାରେ ବସିଚି ଆଉ।
ମୁଁ ବି ଘର ଭିତରେ ବସି ହଉନଥିଲି ଏଇ ଛାତ ଉପରେ ଆସିଚି ତ ଥାପି ମୋ ଦେହ ଖାଲି ଝାଳଉଚି ମୁଁ ତ ପଛୁଚି ଆଉ କଥା ହଉଚି। ନା ଛାଇ ଅଛି ଗରମ ନାହିଁ ଖାଲି ଗୁଳୁ ଗୁଳିଟା ଦଉଛି।
ଅ ହଁ ଗୁଳୁଗୁଳିଆ ଟା ଟିକେ ହଉଚି ଆଉ କଣ ବେ ହୁଁ ଆ କଣ ଯେମିତିକି ଆମର ରଜରେ କଣ କେମିତି ସବୁ ଇଏ କଲ?
ରଜରେ ରଜରେ ଖାଲି ମୁଁ ଦିନେ ଖାଲି ଘରୁ ବାହାରିଥିଲି। ସେ ଦୋଳି ଟା ମୋ ଜଣେ ମାନେ ହବ ମୋ ଭାଇ ଝିଅ ଟା ଛୋଟ ଝିଅ କ ଚାଲି ଶିକିଚି ଏବେ ଜଷ୍ଟ ସେ ଖାଲି ମାନେ ଝୁଲି ଗଲି ମ ତେ ଡାକୁୁଥିଲା ତା ତାକୁ ନେଇ ମୁଁ ମାନେ ମୁଁ କୋଳରେ ବସେଇ ଖାଲି ସେଇ ଝୁଆ ଝୁଲିଥିଲି ରଜରେ ଏଇ ବର୍ଷ।
ହୁଁ।
ହୁଁ ସେଇଆ ଆଉ ତାପରେ ସେ ଦୋଳି ଯଦି ବି ଦେଖିନେଇ ମୁଁ ନା କିଛି ହେଇନି ନା କବାଡି ଫବାଡି ଆଗେ ଖେଳ ହଉଥୁଲା ଏବେ କାଇଁ କିଛି କିଛି ନାହିଁ। ସବୁ ବନ୍ଦ ଆଜ୍ଞା ଆମେ ଯେତବେଳେ ଛୋଟ ଥିଲୁ ନିଜେ ଖୋଳିବୁ ମାନେ ସମସ୍ତେ ବଡ଼ ପିଲା ମାନେ କାମ କରିବେ ଆମ ଆମେ ଯାଇକି ସାହାଯ୍ୟ କରିବୁ ଯାହେଲେ। ଏବେ ସବୁ ଯୋଉ ପିଲା ଖାଲି ମୋବାଇଲ।
ଖାଲି ତ ମୋବାଇଲ ଦେଖିଲେ ରାତି ପାହିଲେ ଖାଲି ମୋବାଇଲ।
ହୁଁ ଆମେ ଖେଳ ଟାଇମ୍ ରେ ମାନେ ଆମର ତ ଏଠି ଚାରଟା ତା ଚାରଟା ବେଳ ଟା ମାନେ ଫାଙ୍କା ଥାଏ। ଖେଳିବା ପାଇଁ ସେମାନଙ୍କର ନାହିଁ ବୋଧେ। ଇଛା ନାହିଁ ମୋବାଇଲ ଚାରିଟା ବେଳୁ ଧରୁନୁ। ଏଇ କ୍ରିକେଟ ଖେଳିବାକୁ ଯିବି ତମ ସହିତ ତମର ଗୋଟେ ହେଇଗଲା। ତାପରେ ମୁଁ ଯିବି ପୁଣି ଖେଳିବାକୁ ତମର ହେଇଗଲେ। ତମେ ମୋ ସହିତ କଥା ହବ ୟାପରେ ନୁହେଁ।
ହୁଁ।
ତାପରେ ସେଇ ସେଇଟା କଥା ହେଇକି ମୁଁ ଫୁଣି ଯିବି ଖେଳିବାକୁ ଚାରିଟା ବେଳେ। ଚାରିଟା ବେଳେ ଭାଇ ମୋବାଇଲ ମାନେ ଘରେ ଥିବ ସେ ରେଷ୍ଟ ନବ ମୋବାଇଲ। ହୁଁ।
ମୁଁ ତ ଏଇତ ଥରଟେ ଖାଲି କଥା ହେଲା ପରେ ମୁଁ ପି ଯିବି ମୋବାଇଲ ଚାର୍ଜ ବସେଇବି କଣ ପାଇଁ ନା ଚାର୍ଜ ସେତବେଳେ ବା ଟୋଟାଲି ଚାର୍ଜ କରିନି ମୋର ଚବିଶ ପେସେଣ୍ଟ। ଚାର୍ଜ ହୋଇଗଲାଣି ଲାଇନ୍ ଫାଇନ୍ କଟିଯାଉଛି ବର୍ଷା ଫର୍ଷା ହଉଛି।
ନା ବର୍ଷା ତ ହେଇନି ବର୍ଷା ହେଇଥିଲା କାଲି କାଲି ବର୍ଷା ହେଇଥିଲା ନା ଆଜି ଖାଲି ଗୁଳି ଗୁଳିଟା ଉ
ହେଁ ଗୋଟେ କୁକୁରଟେ ମୁହଁରେ ଡବା ପୁରେଇ ଦେଇଚି ଯେ କାଢି ପାରୁନି ଦୌଡ଼ିଛି।
ଆମ ଏଇଠି ବି ଥରେ ହେଇଥିଲା ତା ମୁହଁରେ ମାନେ କିଏ ଗୋଟେ ଡବା ସେ ବୋଧେ ପସେଇ ଦେଇଥିଲା ହେଲା। ଆଉ ବାହାର କରି ପାରୁନଥିଲା ଲାଷ୍ଟ ଆମ ଏଇଠି ଗୋଟେ ପାଖରେ ନସରୀ ଟେ ଅଛି ତା ଭିତରେ ଯାଇଥିଲା ତାକୁ ପୁରା ମାଡ଼ି ଧରିଲେ ସେଇଠି। ଆଇଦା ସେଇ ତା ମୁହଁରୁ ବାହାର କରିଦେଲେ ଯିଏ ବାହାରକଲା ତା ଆଡେ କା-କାମୁଡିବାକୁ ଦୌଡିଲା ଆଉ।
ଏଇଟା ଆଜି ଦେଖିଲି ଗୋଟେ ଆଉ ଗୋଟେ ମୋ ଦିଦିଙ୍କ ଘରକୁ ଯାଇଥିଲି ସେମିତି ହେଇଥିଲା। ମାନେ ତା ମୁହଁରେ ଯଉ ପୁରେଇ ଥିଲା ଡବାଟାକୁ ମିଠା ଖାଉଥିଲା ସେ ମିଠା ଡବାଟାକୁ ପୁରେଇଦେଲା ସାତଦିନି ହେଇଗଲାଣି ସେ ଖାଉନି ପିଉନି ପୁରା ଶୁକୁଟି ଗଲାଣି। କୁକୁର ଟା ତାକୁ ଗୋଟେ ଲେ ଡିଜି ଝିଅଟେ ମାନେ ତାକୁ ବଳ କୌଶଲେ ମାନେ ବାହାର କରିବାରେ ଦିନି ସାତ ଦିନି ହେଲା ଲାଗିଚି ତା ସହିତ। ସିଏ ବୋଲି ନୁହଁ ବହୁତ ଲୋକ ଲାଗିଛନ୍ତି କାଢିବେ ବୋଲି। ଯେ କୁକୁର ଭାବିବା କଥା ଆରେ ମୁଁ ଠିଆ ହେଇ ପଇଲେ ସେ ମୋଠୁ କାଢିଦିଅନ୍ତେ। ସେ ଭାବିବେ କାଳେ ମତେ ବାଡେଇବେ ବୋଲି ସେ ଦୌଡ଼ିକି ପଳଉଛନ୍ତି ନା ସେ ଦୌଡିକି ପଳାନ୍ତି। ଆ ଦିନେ କଣ ହେଇଚି ତାକୁ ଏମିତି ବା ବାହାରେ ଯାଇ ଯାଇ ତାକୁ ମଡା ପକେଇକି ଧରି ପକେଇଲେ ଘୋଷାରିକି ତଥାପି ଭାଆରି ନ ଥାଏ। ପୁରା ବଳ କସରେ ଟାଣି ଟୁଣାକି ବାହାର କଲେ।
ଉଁ ମାନେ ଧରିବା ଟା ସେମାନେ ଭାବୁଥିବେ ଧରିବେ ତାଙ୍କ ଟାଣିଲା ବେଳେ ବେଳେ ବି ଟିକେ କାଟେ ନା। ସେଇଥିପାଇଁ ସେ ବେଳେ ବେଳେ ଦୌଉଦନ୍ତି ଆଉ ଯିଏ ଖୋଲିଦିଏ ତାକୁ ତା ଆଡେ ଟିକେ ବି ମାାଡି ଆସନ୍ତି ଆଉ। ମାଡୁ ଆସୁଥିବା ତା ପରେ ସେ ସେ ଗଲା ପଳେଇଲା ଆଉ ମାନେ ତିନି ଦିନ ଖଣ୍ଟେ ତା ମୁହଁରେ ଥିଲା କିଛି ଖାଇନି କିଛି ପିଇନି କେମିତି ବଞ୍ଚିଥିଲା। ନ ପିଇକି ସେ ନ ଖାଇଲେ ତ ତ ସେ ନ ପିଇକି ବୋଧେ ପାଣି ବୋଧେ ତା ନେଇକି ଡବାଟା ନେଇକି ବୋଧେ ପଶି ଯାଉଥିଲା ପାଣି ଭିତରେ।
ନିହାତି।
ଆଉ ମାନେ କେମିତି ହବ।
ଆଉ କଣ ମାନେ ରାତିରେ କଣ ଖାଇବ କଣ?
ରାତିରେ କଣ ସେ ମାଛ ଏକାଥର ନିଆ ହେଇଥିଲା ଆମର। ସକାଳେ ପା ଗୋଟିଏ ହେଲା ମାନେ ସେ ସାରୁ ଆଳୁ ଦେଇକି ହେଇଥିଲା।
ହୁଁ।
ଆଉ ରାତିରେ ବୋଧେ ସେ ଟମାଟୋ ଦେଇକି କରିଦେବେ ନହେଲେ ସେ ମାଛଉରା ଲ ମାନେ ଲଙ୍କାଗୁଣ୍ଡ ଦେଇକି ଭାଜିଦେବେ। ଆଉ ଆଳୁ ସିଝା ଟା କରିଦେବେ। ସେ ଆଳୁ ସିଧା ଚକଡା ହବ। ଆଉ ମାଛ ଟା ସେମିତି ଲଗେଇ ଲଗେଇ ଖାଇ ହବ ତା ସହିତ ଗୋଟେ ପିଆଜ ଟେ।
ଓହୋ ଆଉ ଏମିତି କଣ ମାନେ ଆମର କଣ ପଢ଼ାପଢ଼ି କରିବାକୁ କଣ ବେଶୀ ଭଲ ଲାଗେ କଣ?
ଉଁ ଉଁ ପଢାପଢି ମାନେ କଣ କଲେଜ ପାଇଁ ନା ଏମିତି ଖାଲି ଇଚ୍ଛା।
ନା ଏମାନେ ଇଚ୍ଛା ବୋଲି ନୁହଁ ଧର ପାଠ ବିଷୟରେ କଣ ବେଶୀ କୋଉଁ ସବଜେକ୍ଟ ପଢ଼ିଆକୁ ଭଲ ଲାଗେ।
ମୋତେ ମାନେ ହିନ୍ଦୀ ଟା ମୋର ସବୁଠାରୁ ଭଲ ଲାଗୁଥିଲା ଆଗେ। ଏବେ ତ କଲେଜରେ ହିନ୍ଦୀ ନାହିଁ। ମୋ ସବଜେକ୍ଟ ଟା କିନ୍ତୁ ସ୍କୁଲରେ ଯେତେବେଳେ କହୁଥିଲେ ହିନ୍ଦୀ ଟା ମତେ ବଢିଆ ଲାଗୁଥିଲା। ହିନ୍ଦୀରେ ମୋର ଯାହେଲେ ମାନେ ମୁଁ ଲେଖିବି ସଂସ୍କୃତ ତ ମୁଁ ନେଇନି ଦଶ ମରେ ଜାଣିଥିଲି ମୁଁ ଛୋଟବେଳୁ ମାନେ ପଢୁଥିଲି ପ୍ରାଇଭେଟ ସ୍କୁଲରେ। ଆମର ଗୋଟେ ସୁ ସ୍କୁଲ ଥିଲା ସେଇି ପଢୁଥିଲୁ ପ୍ରାଇଭେଟ ସ୍କୁଲର ସେଇଠି ହିନ୍ଦି ଥିଲା ସାଂସ୍କିଟ ଛୋଟ ବେଳେ ହୀନ୍ଦୀ ପଢଉଥିଲେ। ଥାଇନି ସରକାରୀ ସ୍କୁଲ ରେ ଷଷ୍ଠ ପରଠୁ ସାଂସ୍କିରିଟ ଆଉ ହିନ୍ଦୀରେ ସହିଚି କିନ୍ତୁ ଆମର ସେଠି ଥିଲା ହିନ୍ଦୀର ହିନ୍ଦୀ ଥିଲା ଛୋଟବେଳୁ ସାଂସ୍କିରିଟ ନଥିଲା ହିନ୍ଦୀ ଆମେ ହିନ୍ଦୀ ପଢୁଥିଲୁ। ସେଇଠୁ ହିନ୍ଦୀ ମୋର ପୁରା ହେଇଗଲା ପ୍ରାଇଭେଟ ସ୍କୁଲ ହିନ୍ଦୀ ପୁରା ହେଇଗଲା। ଆମେ ପଢିଛୁ ଏବେ ହିନ୍ଦୀ କରୁ କରୁ ହେଇଗଲା ଆଉ ଅ ନବମରେ ବି ହିନ୍ଦୀ ନେଇଛି। ସେ ନବମ ଦଶମ ହିନ୍ଦୀରେ ଭଲ ରହିଥିଲା ଆମର ସବୁଠାରୁ ଭଲ ରହିଥିଲା ହିନ୍ଦୀରେ କହିବାକୁ ଗଲେ। ଭଲ ଲାଗେ ହିନ୍ଦୀଟା ଏବେ ଗପ ଗୁଡା ବି ଭଲ ଲାଗେ ଏତେ ବି କଷ୍ଟ ଲାଗେନି। ଓଡିଆ ଠାରୁ ଆହୁରି ସହଜ ଲାଗେ ହିନ୍ଦୀଟା।
ଅ ହଁ।
ଆଉ ତମର?
ଉଁ ମୋର ମାନେ ବେଶୀ ଗଣିତ ଟା ଟିକେ ଭଲ ଲାଗେ ମତେ ଆଉ ଇଏ କରିବା ପାଇଁ ଆଉ। ମତେ ଗଣିତ ଆଉ ଇତିହାସ ପଢ଼ିଆକୁ ଭଲ ଲାଗେ ଶୁଣିଆକୁ ଭଲ ଲାଗେ।
ହଁ ଭାଇ ବି ଇତିହାସ ଟା ଗୋଟେ ପ୍ରକାର ହଁ ମୋର ଇତିହାସ ପ୍ଲସ ଟୁ ରେ ଭଲ ରହିଥିଲା।
ନା ମୋର ମାନେ ମୋର ତ ମା କହୁଛି କହୁଛି ମୁଁ କଲ କରୁଛି କୋଉ କାଟ କଲ।
ହଉ ବେ ଦିଡ୍ ଭାଇ।